ହାଲୋ।
ହଁ କୁହନ୍ତୁ, କଣ କରୁଛନ୍ତି?
ମୁଁ ବସିଛି ବାହାରେ ଟିକେ ପ୍ରକୃତିର ଅନୁଭବ ନଉଛି। ଥଣ୍ଡା ଥଣ୍ଡା ପବନ ମାରୁଛି। ନା ନା ଗରମ ହଉଛି ନା ପବନ ଟିକେ ମାରୁନି। ଭାବିଲେ ଘରେ କେତେ ସମୟରେ ବାହାରକୁ ଟିକେ ଗଲେ ଭଲ ଲାଗେ ବୋଲି ପଳେଇଆସିଛି, ବାହାରେ ବସିଛି।
ଆଛା ଏବେ ତ ବର୍ଷା ଦିନଟା ବର୍ଷା ହବା କଥା କେହି ହେଇନି ତ?
ବର୍ଷା ହେଇନି କାରଣ ଏଇଟା ହଉଛି ଆମର ଓଡିଆ ଭାଷା ଓଡିଆ ଇଏରେ ଦେଖିବାକୁ ଗଲେ ଏଇଟା ଯୁଡେ ଜେଷ୍ଟଠ ପଡୁଛି ମାନେ ଆଷାଢ ମାସ ହେଲେ ହିଁ ବର୍ଷା ଟା ଅ ମାନେ ଏବେ ଯୋଉ ଆମର ଶୀତଳ ଷଷ୍ଠୀ ଗଲା ଶୀତଳ ଷଷ୍ଠୀ ଯୋଉ ଜାଣିଥିବେ ଶୀତଳ ଷଷ୍ଠି ଯୋଉ ହଉଛି?
ହଁ ଅ
ଶୀତଳ ଷଷ୍ଠୀ ଯୋଉ ଗଲା, ଏବେ ଉଁ ଶୀତଳ ପାଇଁ ସେଟା ତ ପୁରାଣରେ ଅଛି ସେଟା ଶ ଶୀତଳ ପାଇଁ ଏଇ ଯୋଉ ପାର୍ବତୀ ଆଉ ଶିବଙ୍କର ବିବାହ ହେଲା।
ହୁ
ଆମେ ଯେମତି ଆମର ଆନିଭର୍ସରୀ ପାଳନ କରୁନାହିଁ କି? ସେମିତି ଶୀତଳ ଷଷ୍ଠୀ ତାଙ୍କର ଆନିଭର୍ସରୀ ଶିବ ଆଉ ପାର୍ବତୀଙ୍କର।
ହୁଁ ଉଁ
ହଁ ତାଙ୍କୁ ଓଡିଆରେ ଶୀତଳ ଷଷ୍ଠୀ କୁହାଯାଉଛି।
ହୁଁ
ସେଇ ଦିନଠୁ ଏବେ ବର୍ଷା ମାଟି କୁ ଶୀତଳ କରିବ ତାକୁ ଶୀତଳ ଷଷ୍ଠୀ ବୋଲି କୁହାହାଉଛି, ଏମିତି ଏମତି ଗୋଟେ କଣ ଅଛି। ପୁରା ଆଡରେ ମୁଁ ଟିକେ ଟିକେ ଶୁଣିଥିଲି ଏବେ ବର୍ଷା ଆସି ଆସ୍ତେ ଆସ୍ତେ ହଁ, ବର୍ଷା ଆସ୍ତେ ଆସ୍ତେ ହବ ଏବେ, ତାପରେ ତ ବର୍ଷା ଋତ ଆରମ୍ଭ ହେଇଯିବ ଆଉ।
ହଁ ଆ ପିଲାବେଳେ ତ ନିହାତି
ହଁ ଅଁ ବର୍ଷା ଋତୁରେ ଆମେ ବିଲକୁ ଧାନ ଲଗାଇ ଯିବୁ ଯାଉ।
ହୁଁ ଉଁ
ବହୁତ ମଜା ଲାଗେ ହଁ। ମାନେ ସବୁଆଡେ ଖାଲି ଯୁଆଡେ ଦେଖିବୁ ଖାଲି ସବୁଜ ସବୁଜ ଦେଖା ଯାଉଥିବ ବର୍ଷା ଋତୁରେ। ମୁଣ୍ଡରେ ସେ ଗୋଟେ ପଲିଥିନ୍ ବାନ୍ଧି ଆଉ ସେ ଯୋଉ କଣ କୁହନ୍ତି ସେ ବିଡା ଧାନ ବିଡା। ସେଇଟାକୁ ଧରି ବିଲରୁ ଧାନା ଲଗେଇବାର
ଆଛା।
ମାନେ ଗୋଟେ ବିଡା ହିଁ ଯଥେଷ୍ଟ।
ଆଚ୍ଛା।
ହଁ ଆଚ୍ଛା ମୁଁ ଗୋଟେ ଖୁସି ପାଇଁ ଗୋଟେ ଗୋଟେ ବିଡା ହି ଆମକୁ ମାନେ ଲାଗିବ ବହୁତ ଆମେ ରୁଇଦେଲୁ।
ତାକୁ କଣ ତଳି କୁହାଯାଏ ନା କଣ ଆମର ତଳି କହୁ ତାର କଣ ଦିଟା ଯୋଡା ଯଦି ହେଲେ ଗୋଟେ ବିଡା ବୋଲି କୁହାଯାଏ।
ହଁ।
ହଁ ସେମିତି କୁହାଯାଏ। ବିଲ ଅନୁସାରେ ଦେଖିକି କୁହାଯାଏ କେତେ ଭଳ କଣ ଲାଗିବ ବୋଲି।
ହଁ।
ତ ଆମେ ଆମର ଯୋଉନ କପରା ଦୋକାନରେ ଗୋଟେ ଜିନିଷ ସବୁବେଳେ ଦେଖିକିଥାନ୍ତି।
ଏ ବର୍ଷା ଦିନରେ ବହୁତ ବର୍ଷା ହୁଏ। ଆଉ ପ୍ରକୃତି ସବଜ ରଙ୍ଗର ଶାଢୀ ପିନ୍ଧିଛି ବୋଲି ଜଣାପଡେ।
ହଁ।
ଏଇ ଜିନିଷଟା ଲେଖି ଦବ। ଆଉ କୃଷକ ହଳ କରିବାକୁ ବିଲକୁ ଯାଏ ବସ୍ ଆଉ ଘଡଘଡି ଯଉଥାଏ ସେ ସମୟରେ
ହଁ।
ପାଣି ଚାରିଆଡେ ହେଇଯାଏ। କଣ ତାର ଭଲ ଗୁଣ ବି ଅଛି।
ମେବି ଆସେ।
ହଁ କୁପ୍ରଭାବ ଆଉ ସୁପ୍ରଭାବ ବି ଥାଏ। ସୁପ୍ରଭାବ ଏଇଆ କି ଲୋକମାନେ ଚାଷ ବାସ କରିପାରନ୍ତି। କାହିଁକି କୃଷକର ମୁଖ୍ୟ ମାତ୍ର ଜିନିଷ ହଉଛି ଚାଷ। ତ ସେ ଚାଷ ବାସ କରିପାରେ ଆଉ ତାର କୁ ପ୍ରଭାବ ହଉଛି ଅତି ପାଣି ଆସିବା ଦ୍ଵାରା ବିଲ ସବୁ ବୁଡିକି ତାର ଧାନ ସବୁ ନଷ୍ଟ ହେଇଯାଏ।
ନଷ୍ଟ ହେଇଯାଏ ହଁ।
ଅତି ରେ ଇତି ନ କଣ।
କଣ କହିଲ?
ଅତିରେ ଇତି କହିଲି।
ହଁ ହଁ।
ସେମତି କଣ ଜଳ ବିହୂନି ସୃଷ୍ଟି ନାଶ ଜଳ ହଁ ବହୁଳେ ସୃଷ୍ଟି ନାଶ।
ହଁ।
ଏ ଜିନଷରେ।
ହଁ।
ତ ବର୍ଷ ଦିନଟାରେ ସବୁ ଯେତିକି ଶୁଖିକି ଥାଆନ୍ତି ମାନେ ଗ୍ରୀଷ୍ମର ପ୍ରଭାବରେ। ଧରା ପୃଷ୍ଠ ପୁରା ହାଁ ହାଁ ଖାରୁ ପଡିଥାଏ ଧରା ପୃଷ୍ଠରେ। ଜୀବଜନ୍ତୁ ସବୁ ଆକାଶ କୁ ଅନେଇକି ରହିଥାନ୍ତି। ତାର ବି ଗୋଟେ ପାଠ ଟେ ଅଛି ଦ୍ଵିତୀୟ ନା ତୃତୀୟ ଶ୍ରେଣୀରେ କିି?
ହଁ।
ଆ ବର୍ଷା ରାଣୀ ଆ। ହଁ ତଏମିତି ଗୋଟେ ଅଛି ବିଲୁଆ ନନା ଡାକୁଛନ୍ତି।
ଅଛି।
ହଁ ହଁ ହୁକେ ହୁ ବିଲୁଆ ନନା ବର୍ଷାରାଣୀ ତୁ ଆମକୁଅନା।
ଅନା ହଁ।
ଆସ ଲାଇ ତ ସେଇଟା। ତ ଏମିତି ବିଥାଏ ବର୍ଷାକୁ ନେଇକି ବହୁତ ସୁନ୍ଦର ସୁନ୍ଦର କବିତା ବି ଲେଖିଥାନ୍ତି କବି।
ହଁ। ବର୍ଷା ଋତୁରେ ଉଁ
ହଁ ବର୍ଷା ଋତୁରେ
ଛୋଟ ଛୋଟ ପିଲାମାନେ ଦେଖିବେ କେତେ କେତେ ସୁନ୍ଦର ଡଙ୍ଗା କରି ସବୁ ରାସ୍ତାରେ ଭସଉଥିବେ ସେ ପାଣି ଯୋଉ ଗୁଳା ପାଣି ଆସୁଥିବ।
ହଁ ସେଇ ସବୁ ଜିନିଷ ଆମେ ବି ଆମେ ପିଲାବେଳେ କରିଛୁ ବୋଧେ।
ହଁ ହଁ ମଜା ଲାଗେ ନାକି ପାଣିରେ ଓଦା ହବାକୁ।
ହଁ ଏମିତି ବର୍ଷା ହଉଥାଏ, ଆଉ ସ୍କୁଲ ରେ ଆମେ ଥାଉ। ଅତ୍ୟଧିକ ବର୍ଷା ହେବା ଫଳରେ ସ୍କୁଲ ସେଇ ଟାଇମ ବନ୍ଦ କରା ହୁଏ। ତ ଯେତେବେଳେ ଶିକ୍ଷକ ମାନେ ପଳାନ୍ତି ଆମେ ଆମ ଖାତାରୁ ସେତେବେଳେ ପେପର ସବୁ କାଢ଼ିକି ତା ହିଁରେ କାଗଜ ଡଙ୍ଗା ବନେଇକି ଭସେଇଥାଉ।
ହଁ।
ଆଉ ଏମିତି ନାଇଁକି ସେ ଡଙ୍ଗା ଭସେଇ ଦେଲୁ ସେଇଠି ରହିଯିବ, ନାଇଁ ସେ ଡଙ୍ଗା ଯେତିକି ଜୋର ଭାସୁ ସେ ତା ପଛେ ପଛେ ଯାଉଥିବୁ ଆମେ।
ହୁଁ ହଁ।
କେତେ ଦୂର ଭାସିବ।
ହଁ।
ଆଉ ବର୍ଷା ଋତୁରେ କଣ କଣ ସବୁ? ମୁଁ ତ ଜାଣିନି ଫଳ କଣ ହୁଏ! ବଟ ପନିପରିବା କଥା ମୁଁ ଜାଣିଛିି ପ୍ରାୟ ବହୁତ ପନିପରିବା ହୁଏ। ଶାଗ ତ ଶାଗ ହୁଏ, ଆଉ ଏମିତିରେ ମକା ଚାଷ ହୁଏ।
ମକା ହୁଏ ପନିପରିବା ବିନ୍ସ ହୁଏ ବାଇଗଣ ବି ହୁଏ।
ହଁ ଏ ବର୍ଷା ଦିନରେ ପ୍ରଚୁର ମାତ୍ରାରେ ପନିପରିବା ସବୁ ଦେଖିବାକୁ ମିଳିଥାଏ।
ମିଳିଥାଏ କିନ୍ତୁ ତାର ଅଧିକ ପରିମାଣରେ ରେଟ ଟି ଥାଏ।
ହଁ।
ଦେଖିବେ ଶୀତ ମାସଠୁ ଖରା ମାସକୁୁ ଛାଡ଼ିଦେଲେ ବର୍ଷା ଋତୁରେ ମାନେ ସେ ମାନେ ଏଇନା ଛୋଟ ଛୋଟ ଜିନିଷ ରେ ବି ବହୁତ ମୂଲ୍ୟ ଥାଏ।
ହଁ।
ହୁଁ। ଯୋଉଟା ଆମେ ଶୀତ ଶୀତ ଶୀତ ଋତୁରେ କଣ ଥାଏ ସବୁ ପନିପରିବା ଆମେ ହୁଁ କମ୍ ଖର୍ଚ୍ଚରେ ପାଇଯାଉ। କିନ୍ତୁ ସେଟାକୁ ବର୍ଷା ତା ଡବଲ ଖର୍ଚ୍ଚ ସେଇଟା ହେଇଥିବ। ସେମିତି ଟାଇପ ର ମାର୍କେଟ ବନ୍ଦ ହୁଁ ସେମିତି ଥାଏ।
ହୁଁ। ଆଉ ବର୍ଷା ଦିନରେ ବହୁତ କୁପ୍ରଭାବ ଏମିତି ହେଇଥାଏ କି ନାହିଁ। ବର୍ଷା ଋତୁରେ ଗାଈ ସବୁ ଚରିବାକୁ ଯାଇଥିବା ବେଳେ ଗଛ ତଳେ ଥାନ୍ତି। ବର୍ଷା ରେ ବିଜୁଳି ମାରିକି ସାଙ୍ଗ ହେଲେ ଜୀବନ ପଳାଏ। ଆଉ ବନ୍ୟା ବା ତ୍ୟା ହେଇଗଲେ ତ ସବୁ ଭସେଇ ନେଇଯାଏ ବହୁତ ଲୋକ ଅସୁବିଧାରେ ପଡ଼ନ୍ତି। ଏସବୁ ଆମର ନେଇକି ଦକ୍ଷିଣ ଓଡିଶାରେ ପ୍ରାୟତଃ ଦେଖିବାକୁ ବହୁତ ମିଳେ।
ହଁ।
ବର୍ଷା ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ବହୁ
ଆମର ସେପଟେ ବି ହଁ ଆମ ସେପଟେ ଯେତେ ସବୁ ଏ ନଦୀ କୂଳ କୂଳ ପାଖରେ ଏବେବି ସବୁ ଗାଁ ଥିବ ଯଦି ବେଶୀ ବର୍ଷା ପ୍ରଳୟ ହେଇଯିବ ସେ ତାଙ୍କର ପୁରା ଘର ଛାତ ଉପରେ ପୁରା ପାଣି ଯାଉଥିବ ସେମିତି।
ହଁ।
ହୁଁ ବେଳେ ବେଳେ କୁମ୍ଭୀର ବି ପଳେଇ ଆସେ ପାଣିରେ।
ହଁ ଆଉ ବର୍ଷା ଦିନରେ ଗରିବ ଲୋକଙ୍କର ବି ବହୁତ ହଇରାଣ ହୁଅନ୍ତି ଯୋଉମାନେ ଚାଳ ଘରେ ରହିଥା
ହଁ।
ଅତ୍ୟଧିକ ବର୍ଷା ହେବା ଦ୍ଵାରା ତାଙ୍କ ଘର ତାକୁ ଭାଙ୍ଗିକି ତା ଦେହରେ ପାଣି ପଶିଯାଏ। ପବନ ଜୋରରେ ହୁଏ ତାଙ୍କ ଘର ଛାତ ଉଡିଯାଏ। ଏମିତି ବି
ଉଡିଯାଏ। ହଁ। ଲୋକମାନେ ଗୋଟେ ସ୍ଥାନ୍, ସେଇଟା ହଇରାଣ ନହବା ପାଇଁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାଆନ୍ତି।
ହୁଁ। ସରକାରଙ୍କ ସହାୟତ ଦେବାରେ ତ ଭଲ। ଆଉ ନ ମିଳିଲେ ସେମାନେ ବହୁ ହଇରାଣ ହୁଅନ୍ତି। ଏବେ ତ ସରକାର ବହୁତ ସବୁ ଘର ବନେଇ ଦେଇଛନ୍ତି। ସେମାନେ ବାତ୍ୟା ରୁ ବଞ୍ଚି କିନ୍ତୁ ଯେତେବେଳେ
ଦରକା ଉଁ, ଏରୋପ୍ଲେନ୍ ରେ ଆସି ସବୁ ଚୁଡା ଆଉ ଗୁଡ ବାଣ୍ଟୁଥିଲେ ନାଇ କି?
ହଁ ହଁ ଉଣେଇଶହ ଶତାବ୍ଦୀରେ ଯେତେବେଳେ ଦୁଇ ହଜାର ମସିହା ବେଳକୁ ସେ ସବୁ ହେଇଥିଲା ଉଣେଇଶହ ଅନେଶତରେ ସେଇ ଟାଇମ୍ ରେ ହେଇଥିଲା ମହାବାତ୍ୟା ସବୁ ଆସିଥିଲା। ସେ ସମୟରେ
ହଁ। ଏବେ ସବୁ ବନ୍ୟା ସ୍ଥଳ ହେଇଗଲାଣି। ପ୍ରତ୍ୟେକ ଅଞ୍ଚଳରେ ହେଇଗଲାଣି। ମାନେ ବନ୍ୟା ଆସିବାର ସମ୍ଭାବନା ଲୋକଙ୍କୁ ସାଙ୍ଗେ ସାଙ୍ଗେ ସେଠାକୁ ସ୍ଥାନାନ୍ତର କରିଦଉଚନ୍ତି।
ହଁ। ଏଟ ଗୋଟେ ବହୁତ ଭଲ ଜିନିଷ କରୁଛନ୍ତି ସରକାର କି ନା ଗରିବ ଲୋକ ମାନଙ୍କ
ହଁ ଆଉ ବିନା ମୂଲ୍ୟ ତାଙ୍କୁ ଖାଇବା ମଧ୍ୟ ଯୁଗଉଚନ୍ତି। ଯେମତି ଧ ତଂ ଓ ଦିନ ଦେଖିକି ଭାତ ଡାଲି ହଉ। କି ଭାତ ତରକାରୀ ହଉ। କି ଭାତ ଆ ଚାର ହଉ ଏମତି ସବୁ ତାଙ୍କ ଦେଖେଇକି ସେମା ତାଙ୍କର ବ-ଉଁ, ଦେବା ସକ୍ଷମ ଅନୁସାରେ ଏମିତି ସବୁ ଦିଆ ଯାଉଚି।
ସରକାର ତ ମଣିଷଙ୍କ ପାଇଁ ହେଇଛନ୍ତି। ଜନତାଙ୍କ ପାଇଁ ତ ସରକାର। ସେ କରି କରିବା
ହଁ।
ଆଉ କଣ?
ଆଉ ଗୋଟେ ବର୍ଷା ଦିନେ ଆମ ଗାଁରେ ମାନେ ଉଁ, ଏ ସେ କ୍ଷେତ କ୍ଷେତ ମାନେ ଜାଣିଛନ୍ତି କ୍ଷେତ?
ହଁ ଜାଣିଛି।
ହଁ ସେଠୁ ସବୁଠୁରୁ ଉଁ, ମାନେ ମାଛ ଧରନ୍ତି ପୁରା ସାନ ସାନ ମାଛ। ବହୁତ ଭଲ ଲାଗେ। ହଁ କଙ୍କଡା ବି।
ବହୁତ ଥର ଏମିତି ବି ହୁଏ ନା ସେ ବର୍ଷା ଦିନେ ନଦୀରେ ଗାଧେ ସେଇଟା ଯାଇଥିବ ଗୋଡଟା ବୁଡିଥିବ କିନ୍ତୁ ଗୋଟେ ଫାତି ଆସେ କଙ୍କଡା ଚୋବେେଇ ଦେଇଥାଏ ଗୋଡ। ଏମିତି ହେଇଚି ମୋ ସହିତ।
ଭଲ ଲାଗେ ହଁ। ବର୍ଷା ଦିନରେ
ପ୍ରାୟତ ପାାଗ ଥଣ୍ଡା ରହେ।
ବର୍ଷା ଦିନରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ହଉଚି। ବର୍ଷା ଦିନରେ ଅଧିକ ମଶା ହୁଅନ୍ତି।
ହଁ କି ସବୁ ଜାଗାରେ ପାଣି ଯୋଉ ଜମିଯାଏ।
ପାଣି ଯୋଉ ଜମିଯାଏ ପ୍ରବଳ ମଶା ହୁଅନ୍ତି। ସେଥିପାଇଁ ଆମକୁ ବର୍ଷା ଦିନେ ମଶ ଶାରୀ ଟାଣି ଶୋଇବାକୁ ପଡିଥାଏ। ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ। ଯେମିତି ମେଲେରିଆ ହେଇ ଉଁ, ଯୋଉ ଆମେ ଯଦି ବ୍ୟବହାର ନ କରିବା ଗୋଟେ ଜିନିଷ। ତାହେଲେ ଆମକୁ ମେଲେରିଆ ହେଇଯାଇପାରେ। ଏଡସ୍ ହେଇଯାଇପାରେ। ଡେଙ୍ଗୁ ହେଇଯାଇପାରେ। ଏମିତି ସବୁ ବିଭିନ୍ନ ପ୍ରକାରର ଅଛି। ସେ ସବୁ ହେବାର ସମ୍ଭାବନା ଥାଏ ସେଥିପାଇଁ ସମସ୍ତେ ଆଶା ଦିଦି ମାନେ ମେଡିକାଲ ତରଫରୁ ସବୁଆଡେ ବ୍ଲିଚିଂ ପାଉଡର ବିଛନ୍ତି ଘର ଘର ଆସି କି ଦିଅନ୍ତି। ଆଉ ଯେ ଯାହାର କୂଅ ଥିବ ତାଙ୍କୁ ଯୋଉ ପାଣି ଯୋଉ ବ୍ୟବହାର କରନ୍ତି ସେଥିରେ ସପ୍ତାହକୁ ଥରେ ହଉ କି ମାସକୁୁ ଥରେ ହଉ ତାଙ୍କୁ ସେ ପାଣି ରେ ପକେଇବା ପାଇଁ ମଧ୍ୟ ଦିଅନ୍ତି।
ଆଛା।
ହଁ।
ଏଇଟା ଗୋଟେ ସରକାରଙ୍କର ଆଣୁଥିଲା କାହିଁକି ନା ମେଲରିଆରେ ପ୍ରାୟତଃ ଦେଖ ଭୁବନେଶ୍ଵରରେ ମେଲେରିଆରେ ବହୁତ ଲୋକ ମିଳିଯାନ୍ତି। ତେଣୁ କରି
ହଉ ବ୍ରହ୍ମପୁର ହଉ ସେଗୁଡ଼ାକରେ ବହୁତ ଅସୁନା ହେଇଥାଏ।
ହୁଁ ବରମପୁର କଥା ଆଉ କୁହନି ଘରୁ ବାହାରି ହଉନି ପରା।
ହଁ।
ଅ ମାନେ ତାଙ୍କର ଦେଖିବ ବର୍ଷା ହେଲା ମାତ୍ରେ ଯେତିକି କେନାଲ ପାଣି ରାସ୍ତାରେ ହିଁ ଭସିଥାଏ ତ ଯେତେବେଳେ ତମ ବାହାରକୁ ଯାଉ ବାହାରେ ପାଦ ରଖିବ ମାନେ କୁଣ୍ଡେଇ ହେଇଯ
ହଁ।
ଚା।
ତେଣୁକରି ମୁଁ ବର୍ଷା ହେଲେ ଜମା ବା
ବାହାରି ହବନି ହଁ
ହଉଛି ମ ବର୍ଷା ଋତୁ ମତେ କାରଣରୁ ମତେ ପସନ୍ଦ ନାହିଁ କି ଚାରିଆଡେ କାଦୁଅ କୌଣସି କାରଣରେ ତ ମୁଁ ବା ଆଉ ଗୋଡ ଖସିଗଲା ପଡିଗଲା ବୋଲି ସରିଗଲା ତମର। ଆଉ ଏମିତି ଗୋଟେ ଗୋଟେ ଗାଁ ବି ଥାଏ ଗାକୁ ରାସ୍ତା ନଥାଏ ତ ଗୋଟିଏ ମାତ୍ର ବାଟ ଥାଏ ହଉଛି ମାଟିରସ୍ତା। ଆଉ ବର୍ଷା ଅ ଜନରେ ସେଟା କାଦୁଅ ହେଇଯାଏ ଅସୁବିଧା ହେଲେ ଯିବା ପାଇଁ ବହୁତ ଅସୁବିଧା ହଉଚି। ଜର ହେଇଗଲ କି କ'ଣ ହେଇଗଲା ତ ତାଙ୍କେ ସେ ମାଟି ରାସ୍ତାରେ ମାନେ ନେଇ ହେଇ ପାରିବେନି ପାଦ ଖସି ଥାଏ କେମିତି ନେବେ।
ହଁ।
ଆଉ ଯ ଯୋଉ ଗାଁ ରେ ତ ନଦୀ ତାଙ୍କ ତ ବଡ ଦୁଃଖ। ମାନେ ନଦୀରୁ ଜଣେ ଯଦି ଦେଖିବାକୁ ଗଲେ ଯଦି ମନେକର ଗୋଟେ ଗର୍ଭବତୀ ମା ଟେ ଥିବେ ସେ ଫିଲ୍ମ ଦେଖ କି ସେ ମାଲ୍ୟଗିରି।